ଟାଇମ ହେଇ ଯାଇଥିଲା ତ ଦେଖିଲା ବେଳକୁ ମୁଁ ମୋର ଗପି ଚାଲି ଦେଖିନି ଆଉ
କାଇଁ କିଛି ତ ଶୁଭୁ ନାଇଁ
ନା ହୁଁ।
ହଁ ବେ ମୁଁ ସେଇଦିନ କଣ ହେଇଚି ମୁଁ ଦୋଳି ଖେଳି ତଳକୁ ଓହ୍ଲେଇଚି ମୋ ତିନ ଆଉ ଦିଟାକ ସାଙ୍ଗ ବି ସେମିତି ଡରି ଯାଇଛନ୍ତି କିନ୍ତୁ ମୁଁ ସବୁଠାରୁ ଡରିଚି ଭାଇ ଭାଇ ମୁଁ ମରିଯିବି ଆଜି ଭାଇ ମୋ ମୁଣ୍ଡ ବୁଲଉଚି ଭାଇ ମତେ ରଖାଅ।
ଏ ହେ।
ଆଜି ଲୋକଟା ଯିଏ ଦୋଳିିରେ ରଖାନ୍ତି ତାକୁ କହିଲି ଭାଇ ତୁ ଗୋଡ ତଳେ ପଡୁଚି ଭାଇ ତୋ ହାତ ଧରୁଚି ଭାଇ ରଖେଇଦେଲ। ଭାଇ ମୁଁ ଓହ୍ଲେଇପଡେ ତାପରେ ତମେ ଯାହା କରୁଚ କର ଭାଇ ପ୍ଲିଜ। ସଇଲା ଆଉ ଏଇଆ ହେଲା କଥା ଯାଉଛି ସରି ମୁଁ କହିଲି ପ୍ରଭୁ ଆଉ କେବେ ଖାଇବିନି।
ହୁଁ ହୁଁ ଏଡେ ଡରୁଆ।
ଭଲ ଭାବରେ ଡର ମାଡିବ ଆବେ ନା ବେ ଜଣ ଜଣଙ୍କର ସେମିତି ଥାଏ ଦେଖିଛୁନା ଗୋଟେ ଗୋଟେ ପିଲା ଅଛନ୍ତି ପାଣିକୁ ଦେଖିନା ଡରିବେ।
ହଁ।
ବୁ ସେମିତି ମାନେ ପାଣିକୁ ଦେଖ ଏଇ ଯଉ ପାଣି ଧର ବେଶୀ ଭିତରକୁ ପଳେଇନି ମତେ ଡର ମାଡିବ। ତମ ଯୋଉ ଆମ ଯୋଉ ପୋଲ ନୁଆ ନା ଯୋଉ ଆମ ସେ ଯୋକଡି ବ୍ରିଜ ଟା ଯୋଉଟା ନୁହା ବ୍ରିଜ ଟା ସତରେ ମ ଜିମ୍ ମତେ ଡର ମାଡିବ
ସେଟାରେ କଣ କହିଲୁ ତଳକୁ ଅନେଇ ଦେଲେ ମାନେ ଭାବିଦବୁ ମୁଣ୍ଡରେ ପଶିଯିବ ଭଗବାନ ଯଦି ଏଠି ପଡିଗଲି ଏମିତି ଛେଚି ହେଇ ମରିଯିବି। ଯୋଉ ସିଏ ଯୋଉ ସେଇଥିପାଇ ଟିକେ ଇଏ ଲାଗେ। ହଁ ତାପରେ ତା ସେ ଯୋଉ ବ୍ରିଜ ଟା ତଳେ ପଥର ଗରା ନାଇଁକି ଏ ସବୁ ମାଙ୍କଡା ପଥର ନାଲି ପ ଥର ଗୁଡା ବିଶ୍ୱାସ କରିବନି ସେଠି ଯିଏ ପଡିବ ସିଏ କେବେ ବଞ୍ଚିବନି ହଁ ପାଣିରେ ବୁଡିକି ଯଦି ତାକୁ ଧରିଦେବେ ସେ ବଞ୍ଚି ଯାଇପାରେ କିନ୍ତୁ ସେଠୁ ପଡିଲେ ବଞ୍ଚିବନି କଣ ପାଇଁ ନାଁ ସେଠି ତ ପଡିଲେ ପଥରରେ ମାଡେଇ ମାନେ ବାଡେଇ ହେଇକି ସେ ତ ଆଗେ ମରିଯିବ ଆଉ ଆଉ ପାଣିରେ କଣ ବୁଡିକି ମରିବ ସେ।
ଏଇଟି ଗୋଟେ ଝିଅ ଟେ ସେ କଣ ଶୁଣ ବେ ସିଏ ଗୋଟେ ଝିଅଟେ ଯଉ ତାଙ୍କ ଘର ଫ୍ୟାମିଲି ମ୍ୟାଟର କି କଣ ଏମିତି ଗୋଟେ ହେଇଥିଲା ତଥାପି ଝିଅଟାକୁ ଆସି କୋଡିଏ, ବାଇଶ ସେ ସାରିଲାଣି। ସେ ଝିଅ ଟା ସେ ଲୁହା ବ୍ରିଜରୁ ଡେଇଁଲା ତଳକୁ ଡେଇଁନି ମାନେ ହଁ। କେତେବେଳେ ସେ ରାତିରେ ଦେଇଛି ଏଇ ହେଲାଣି ତଥାପି ବର୍ଷ ଦି ବର୍ଷ ଉ ହଁ ନା ତ ମୁଁ ମନେ ପଇଲା କେମିତି କି ଏଇ ଇଏ କଥା ତୁ ଯେମତି କହିଲୁ ବାଡେଇକି ମାରୁଛ ସେଇ କଥା ମୁଁ ସେଇଟା ଦେଖିଥିଲି ତ ପୁରା ମାନେ ଭିଡିଓରେ, ଆଉ କଥା ଶୁଣିଥାଏ କିନ୍ତ ଏଇଟା ପୁରା ଭିଡିଓ ଦେ ଆଉ କଣ ନା ବାଡେଇମ ମାନେ ପଡିିଛି ପଢି ତାକୁ ଆଉ ଖୋଜି ଖୋଜି ପାଇନାହାନ୍ତି, ତାକୁ ପାଇଛନ୍ତି କୋଉଠି କହିଲୁ? ଖରସ୍ରୋତା ନଇ ନୁହଁ ନା ସେଠି ଯାଇି ପାଇଛନ୍ତି।
ହଁ ଏଇଟା ସିଏ ହେଇଟି ବାଡେଇ ହେଇକି ହିଁ ମରଯାଇ ଥିବ ତାପରେ ବାଛିକି ପଳେଇଥିବ।
ମୁଁ ଦେଖି ତାକୁ ଭଉଁରୀ ହିଁ ମାର ଦେଇଛିି। ପୁରା ଘୁରେଇ ଘୁରେଇ ମାରିଦେଇଛି ଯେତେ ବେଳେ ସେ ପୁରା ଗୋଟେ ଦିନ ପରେ କହିଲେ।
ହଁ ମୁଁ ତ ନିଜେ ଦେଖଚି ସେଇଭଳିଆ ତ ଇଏ ମାନେ ଭାଇ ମତେ ଜାନଚୁ ମୁଁ ସବୁବେଳେ ଭାବେ କି ସବୁ ମାନେ ଅଲଗା ଇଏରେ ଲୋକ ଯୋଉମାନେ ମରିଯାଉଚନ୍ତି ବୟସ ତ ହେଇକି ତ ଯଉମାନେ ବହୁତ କଷ୍ଟ ପାଇକି ପଡି ପଡି ମର କିନ୍ତୁ ସେ ତ ବହୁତ ମାନେ କଷ୍ଟ ହେଟା ଯନ୍ତ୍ରଣା। କିନ୍ତୁ ଯୋଉ ହାର୍ଟଟାକ ହଉ କି ଯୋଉ ସାପ କାମୁଡାରେ ହଉ ଏ
ନର୍ମାଲ ଆକ୍ସିଡେଣ୍ଟ ଉ।
ଆକ୍ସିଡେଣ୍ଟ ବି ଛାଡ ଆକ୍ସିଡେଣ୍ଟ ରେ ତ କଷ୍ଟ ନା ଆକ୍ସିଡେଣ୍ଟ ମୁଁ ସବୁବେଳେ ଭାବେକି ଆ ଆକ୍ସିଡେଣ୍ଟ ରେ ଭାଇ ବହୁତ କଷ୍ଟ ହେଉଥିବ ମୁଁ ଯେତେବେଳେ ଲୋକଙ୍କୁ ଦେଖେ ମୁଁ କହିମି ଏତେ କଷ୍ଟ ପାଇକି ଗୋଟେ ମଣିଷଟେ ଯାଉଥିବ ମାନେ ହଠାତ୍ ବାଡ଼େଇ ହେଇଯିବ ସିନା କଷ୍ଟଟା କିଛ ସାଙ୍ଗେ ସାଙ୍ଗେ ମରିଯାଏ କିନ୍ତୁ କେତେ ଜୋରରେ କହିଲୁ ବାଧିଥିବ ସବୁ ଦେହରେ ଗୋଟେ ଖଣ୍ଡିଆ ହେଲା ବେଳକୁ କେତେ ଜୋରେ କାଟୁଚି। ହଁ ଯୋଉ ଟିକେ ବ୍ଲଡ଼ ବାହାରିଲା ବେଳକୁ କାଟୁଚି, ସିଏ କିନ୍ତୁ ଏମିତି ହେଇକି ମରି ଯାଉଛନ୍ତି ସେଟା ନ ହଉ ପାଣିରେ ବୁଡିକି ନ ମରନ୍ତୁ ଆଉ ଏଇ ଯୋଉ ଇଏ କଁ କହିଲୁ ନିଆଁରେ ଏଇ ତିନଟା ଜିନିଷ ବେଶ୍ ସି ମାନେ ଖତରନାକ କ ମେନେ ହେଲା ତୁ ପଡି ପଡିକା ଯୋଉ ପୁରା ଲାଷ୍ଟ ମୁମେଣ୍ଟ ପର୍ଯ୍ୟନ୍ତ କଷ୍ଟ ପାଇ ପାଇ ମରିବୁ ନିଆଁ ଟା ଭାଇ ଦେହଟା ଜଳୁଥିବ।
ତୋତେ ଖାଲି ପୋଡୁଥିବ ଭାରି ପୋଡୁଥିବ ଭାଇ
ତୁ ମାନେ ଯୋଉ କଷ୍ଟ ଅ ଚିଲଉଥିବେ ସେ ଯୋଉ ଗୋଟେ କୋଉଠି ଦେଖିଥିଲେ ଭିଡିଓଟେ ସେଇଟା ମାନେ କଣ ଲାଗୁଥିବ ସେଟା ତାପରେ ଏ ଯୋଉ ପାଣି ରେ କଣ କହିଲୁ ସିନା ଯୋଉମାନେ ସୁଇସାଇଡ କରିଦିଅନ୍ତି ସେ କଣ କହିଲୁ ବ୍ରିଜ ଉପରେ ଠିଆ ହେବେ ସିନା ସେ ପର୍ଯ୍ୟନ୍ତ ତାଙ୍କର ମ କରିବାକୁ ଇଚ୍ଛା ହଉଥିବ। ଯେତେବେଳେ ଜଷ୍ଟ ଡେଇଁ ବେ ଜଉ। ସେତେବେଳେ ଆଉ କିଛି ସାହାରା ନ ଥିବ ଧରିବା ପାଇଁ କି ଅଟକିବା ପାଇଁ ସେତେବେଳେ ଭାବିବେ କି ସେଇ ପଡିଲା ଭିତରେ ମନେ ପଡିବ ଭାଇ ସତରେ ମୁଁ ମରିଯାଉଛି ଆଉ ମୁଁ ବଞ୍ଚି ପାରିବିନି ସେଇଠି ଛ ଛଟପଟ ହୁଅନ୍ତି ସେଇ ଯୋଉ ଟାଇମ ରେ ପାଣି ପାଣି ପିଇକି ଆଉ ଅବସ୍ଥାରେ ରୁହନ୍ତିନି ସେ ଟାଇମ ରେ ପୁରା ଛଟପଟ ହେଇକି ଭାବୁଥିବେ କି ଭାଇ ମରିଗଲି ମୁଁ କାହିଁ ଏମିତି କରୁଥିଲି ଆଉ ସେତେବେଳକୁ କିଛି ନଥିବ।
ନଣି
ସେଇ ସମୟ ଟା ତାଙ୍କୁ ବହୁତ ସମୟ ଲାଗୁଥିବ। ମାନେ ମରିଯିବେ ସେ ପାଞ୍ଚ ମିନିଟ ଟ୍ରେ କି ଦଶ ମିନିଟ ରେ ବି ଯଦି ମରିଯାଆନ୍ତି କିନ୍ତୁ ସେ ପାଞ୍ଚ ଦଶ ମିନିଟ୍ ଟା ତାଙ୍କୁ ଗୋଟେ ଦିନ ପରିକା ଲାଗୁଥିବ। ଏତେ ସାରା ସବୁ ଜିନିଷ ମୁଣ୍ଡରେ ପସ୍ତୁବ ଭାବନା ଟା।
କଣ ସାତ ମିନିଟ ଯୋଉ ଗୋଟେ ତ ଯିବନର ସ ଏଠି ମାଳ ପୂର୍ବ ମଲା ପରେ
ମଲା ପରେ ନା ଜଷ୍ଟ ମରିବା ପୂର୍ବରୁ ସାତ ସେକେଣ୍ଡ ନା ସାତ ମିନିଟ ହଁ ସାତ ମିନିଇ ସେଇ ଟାଇରେ ଯୋଉ ଜୀବନ ସବୁ ଜିନିଷ ମନେ ପଡେ
ବେଶୀ କ ମନେ ପଡିବବାନି କୋଉଠି ତୁ କଷ୍ଟ ପାଇଛୁ
ହଁ କଷ୍ଟ ପାଇଛୁ ଆଉ ତାପରେ ସେଇ କଷ୍ଟଠୁ ଏଇ କଷ୍ଟ ଟା ବେଶୀ ଲାଗିବ ସେତେବେଳେ ସେତେବେଳେ ଲାଗିବ କି ଭାଇ ସେ କଷ୍ଟଟା ସହିକି ପଛେ ରହିଯାଇଥାନ୍ତି କାଇହିଁ ମରୁଥିଲି ଏମିତିରେ ମରିକି କେତେ କଷ୍ଟ ପାଉଛି କ ମାନେ ଗୋଟେ ଲାଇଫ ଟା ପାଇଛନ୍ତି ସମସ୍ତେ ସେ ଲାଇଫ ଟା ଆଉ ମିଳିବ ବୋଲି ଆମେ ତ ଜାଣିପାରିବା କି? ଆମେ ତ ଏଇଟା ଜାଣିପାରନ୍ତିୁ। ତିନି ନା ଆର ଜନ୍ମରୁ ମରିଲା ପରେ ଆଉ କି ଜନ୍ମ ହେବି କଣ ପାଇବି କି ଆଉ ଜନ୍ମ ହିଁ ପାଇବିନି ହେଡ ଏ ତ ଆମେ ଜନାନ୍ତି ନା। ସେ ତମେ ଯୋଉ ଲାଇଫ ଟା ମିଳିଛି ସେଇଟାକୁ ଭଲସେ ରହିକି ଆଡ ଶେଷ କରିବା। କାଇହିଁ କହିଲୁ ଏମତି କରିବା ଦେଖ ଗୋଟେ ଲାଇଭ ମତେ ମିଳିଛି ମୁଁ କାହିଁକି ତାକୁ ଏଇ କୋଡିଏ ପଚିଶ ବର୍ଷରେ ସୁଇସାଇଡ କରିକି ମାରି ଦେବି ଯେତେ ବି ବଡ ସମସ୍ୟା ଆସୁ ଲୋକ ସେଇ ବେଜିତ ହଉଛନ୍ତି ସେଇ ମାନେ କଣ କହିଲୁ ଲୋ ଲୋକଙ୍କୁ ବହୁତ ହାରାସ କରାହଉଛି ତାପରେ ବି ଲୋକ ବଞ୍ଚୁଛନ୍ତି ନା ନା ନାଇଁ ଟ୍ରୋଲ କରାହେଉଛି ସ ସୋସିଆଲ ମିଡିଆରେ କେତେ ଲୋକ ଭାଇରାଲ ହେଉଛନ୍ତି ତଥାପି ରହୁଛନ୍ତି ନା
ହୁଁ
ସେଇ ସବୁ ପାଇଁ ହଉ କିମ୍ବା ଫ୍ୟାମିଲି ପାଇଁ କି, ଯେକୌଣସି ଜିନିଷରେ ବି, ସେଟା ମଁ ଆକ୍ଚୁଆଲି ଏମିତି କରିବାଟା ଭୁଲ ହେଲା। ସେମାନେ ବୁଝିପାରନ୍ତିନି, କିନ୍ତୁ ଲାଷ୍ଟ ମୁମେଣ୍ଟ୍‌ରେ ଭାବୁଥିବେ। କିନ୍ତୁ ଆମେ କଣ ଜାଣିପାରୁଛନ୍ତି? ସେ ଭାବୁଛନ୍ତି ନାଇଁ ସେ ତ ମରିଯାଇଥିବେ ନା ସେବି କହିବା ପାଇଁ ବି ନଥିବେ କି ଆମେ ଏଇଆ ଭାବୁଥିଲୁ ବୋଲି
ହ
ହୁଁ।
ଆଉ କଣ ଯିବ କି ତମ ଘର ଯାଇ
ସେଇ ତ ହଁ ସେଇଆ ରିଟନ୍ ତ ଆସିକି କହିପାରିବୁନି ଏଇଟା ତ ଟିଭି ସିରିୟଲ୍ ହେଇନି ନା ପାଁସ୍ତ୍ର୍ର ମରି ପାଁସ୍ତ୍ର୍ର ବଞ୍ଚିଥିବୁ ଆ
ମୁଁ ଏ କଣ ଚାହୁଁଛି, ମତେ କଣ କି ଏତେ ପଇସା ମିଳନ୍ତା ଏତେ ପଇସା ମିଳନ୍ତା, ମୁଁ ଖାଲି ଯାଇି ଖାଲି ଘୁରନ୍ତି ଖାଲି ଘୁରନ୍ତି।
ଖାଲି ମିଳନ୍ତା, ମିଳନ୍ତା ମାନେ କଣ ଏଇଟା ପୋତା ହେଇଛି ଗୁଡେ ମିଳି ଯାଆନ୍ତା ସେମିତି ଲୋକଙ୍କୁ ମିଳୁଛି, ମିଳୁଛି ବେ ହଁ।
ପୋଟଳରେ ଆମେ ମିଟୁନ ମୋର ବସି କଥାବାର୍ତ୍ତା ହଉଥିଲୁ ଏମିତି କଣ ଗୋଟେ ଆଉ ନିଟୁନଟା କମର କେଜାଣି ତୁ ଭଲ ଭାଇଲୋ ମୁଁ ଯଦି ଖେଳିବାକୁ ଯାଉଛୁନି
କୋଉ ଭାଇ ନା ସରି ଲିଟୁନ ମାନେ ତୋ ଭାଇ ହଁ
ଅବଧ ପଦ୍ନାଜୀ ମତେ କହିଲା ଭାଇଲୁ ସନ୍ଧ୍ୟା ବେଳ ଠାରେ ଭାଇଲୁ ଜାଣିଛୁ ନା ମୁଇଁ କଣ ହେଲା । ଏ ଯଦି ମୁଁ ବାଟରେ ଯାଉଥିବି ଯଦି ପାଞ୍ଚ ହଜାର ଖଣ୍ଡେ ପାଇମି ତାରେ ରଜରେ ପୁରା ଖର୍ଚ୍ଚ କରିି ପୁରା ମନ ଖୁସି କରି ଦେବି ହେଲା। ମଣି ସ ଆ କଲା ଆଉ ହାଇଲାଇଟ୍ ହେଲା ଆଉ
ହେଁ ହେଁ ହେଁ
ତାପରେ ମୁଁ କହିନି ଆବେ ତୁ ପାଞ୍ଚ ହଜାର ଟଙ୍କା କହୁଛୁ ମୁଁ କହିନି ସ ମତେ ଏଖ ଏଇ ଦି ଚାରି ଲକ୍ଷ ଟଙ୍କା ମିଳନ୍ତାକି ଖାଲି ମୁଁ ବୁ ଦୁନିଆ ସାରା ବୁଲୁଛି।
ଶୁଣୁ ସମସ୍ତ ହୁଁ। ସମସ୍ତଙ୍କର ଅଲଗା। ଭାବନା ମୁଁ ପା ମୋ ମାମା କାଲି କହୁଥିଲି ମୁଁ କହିଲି ଦେଖେ ସମସ୍ତଙ୍କର ଭାବନା ଅଲଗା ଆମେ ସିନା କହିଦଉଛନ୍ତି ଆମେ ସାଙ୍ଗସାଥି ଆମ ଏଜର ପିଲା କଣ ଏଇ ସିଏ ମୋ ସାଙ୍ଗ ହେଇଛି ମୋର ତାର ଭାଇବ ସିନା ମ୍ୟାଚ କରିଛି ବୋଲି ଆମେ ସାଙ୍ଗ ହେଇଛୁ ନା ନହେଲେ କେମିତି ସାଙ୍ଗ ହେଇଥାନ୍ତୁ କିନ୍ତୁ ଏକ୍ଚ୍ୟଆଲ ଦେଖିବାକୁ ଗଲେ ତା ପର୍ସନାଲ ଲାଇଫ ସହିତ ଆମ ପର୍ସନାଲ ଲାଇଫ କିଛି ମ୍ୟାଚ ହଉଥିବ? ନା ତାର ଯୋଉ ଭଳିଆ ଭାବନା ଥିବ ଆମର ଭାବନା ଥିବ। କେବଳ ସେଇ ସାଙ୍ଗ ସାଙ୍ଗ ଭିତରେ ଯୋଉ ସମ୍ପର୍କ ଆପଣ ଯେମିତିଆ ଭାବନା ମୋର ସେମିତିଆ ତାର ଥିବ ସେଇଥିାଇଁ ଆମେ ସାଙ୍ଗ ହଉଛୁ। ନହେଲେ ମତେ ସେଇଖଣା ଯଦି ଲକ୍ଷେ ଟଙ୍କା ମିଳିବ ମୁଁ କଣ ଲକ୍ଷେ ଟଙ୍କା ଟାକୁ ଯେମିତି ଖର୍ଚ୍ଚ କରିବି ସିଏ ସେମିତି କରିବ କି? ହୁଁ କିଏ ଅଛନ୍ତି ସଞ୍ଚୟ କରି ରଖିଦେବେ। କିଏ ଅଛନ୍ତି ସାଙ୍ଗେ ସାଙ୍ଗେ ଖର୍ଚ କରିଦେବେ କିଏ ଅଛନ୍ତି ଗୋଟେ ଭଲ ଜିନିଷରେ ଲଗେଇବେ କିଏ ଗୋଟେ ବାଜେ ଖର୍ଚ୍ଚ ଖର୍ଚ୍ଚ କରିଦେବେ, କିଏ ଧାର ଦେଇଦବ, କିଏ ଶୁଦ୍ଧିଆ ଲଗେଇଦବ ଏଇ ଟାଇପ ର ଅଛି ନା। କିନ୍ତୁ ସମସ୍ତଙ୍କର ମାଇଣ୍ଡ ସେଟ ଅଲଗା କହିଲେ କଣ ହବ? ସମସ୍ତେ ସେଇଠି ଏକାଠି ହଁ ବା ଏକାଠି ଥିବେ କିନ୍ତୁ ସମସ୍ତେ ଅଲଗା ଅଲଗା ଭାବୁଥିବେ
ହଁ ମୁଁ ତ କାଲି ଭାବିନି ମୁଁ କହିଲି ମତେ ଚାରି ଲକ୍ଷ ଟଙ୍କା ମିଳିଯିବ। ଫାର୍ଷ୍ଟ କଣ କରିବି କହନି ତିନି ଲକ୍ଷ ଟଙ୍କା ଦେଇକି ନା ଯଉ ଦି ଲକ୍ଷ ଟଙ୍କା ଆଣି ଫିକ୍ସ ଡିପୋଜିଟ୍ ମାରିଦେ ମାସ କୁ ମାସ ତ ବର୍ଷ ବର୍ଷ ଯେତେଟା ପଇସା ଆସିଆ କଥା ଆସିବ କିଛି ନାହିଁ ଆରାମସେ ହେଲା ଶୁଦ୍ଧ ଧୀରେ ଧୀରେ ଆସିବତା ତା ଦେନ୍ ଆଉ ଦି ଲକ୍ଷ ଟଙ୍କା ଗୋଟେ ଆମର ଗୋଟେ ଲୋନ ଟେ ଅଛି। ସେ ଲୋନ୍ ଟା ଦେଇଦେମି ଲକ୍ଷେ ଟଙ୍କା ସଇଲା। ଆମେ ଲକ୍ଷ ଟଙ୍କା କମିିବ ଯିବ ନା ନାଇଁ ଲୋନ ଯେତେ ଟଙ୍କା ଥାଉ କୋଟିଏ ଟଙ୍କା ଲକ୍ଷ ଟଙ୍କା କମଯିବନା ହାଟା ଆଉ ଯେତଅଳ ପଇସା କଓଁ ହବ ହେତଏଳେ ସୁଝିବା କଥା ହେଲା। ଆଉ ଯୋଉ ଲକ୍ଷେ ଟଙ୍କାଟି ରହିବ ପଚାଶ ଟଙ୍କା ଯୋଉ ଲକ୍ଷେ ଟଙ୍କା ଏଉଡୁ ଏ ମାନେ ଘରେ ରଖମି ମାନେ କେତେବେଳେ ଦାୟ ଦରକାର ବେଳେ ଧନେ ସା ସାମଗ୍ରୀ ଖାଇବା ପିଇବା ଏଇ ଧର ରଜ ଫଜ ହେଲେ ଖର୍ଚ୍ଚ ଫର୍ଚ ସେଇଗୁଡା ରଖମି ପ ମାନେ ଲକ୍ଷେ ଟଙ୍କା ରଖିବିନି, ପଚାଶ ହଜାର ଟଙ୍କା ରଖିବି ଆଉ ପଚାଶ ହଜାର ଟଙ୍କା କିଛି ଗୋଟେ କାମରେ ଲଗାଇବି ଆଉ ତାନେ ଗୋଟେ ବିଜନେସ୍ ଖୋଲଦେମି। ଯାହା ବି ହେନେ ଗୋଟେ ବିଜନେସ୍ ଟେ ଖୋଲିଦେଇ ବସ
ଛୋଟ ରୁ ଖୋଲିଦବୁ କଣ ହେଲା।
ଆବେ କଣ ବିଜନେସ୍ ଖୋଲିବା ପାଇଁ କେତେ କଣ ଆବେ ତୁ ତୁ ପଇସା ନ ଦେଇକି ବିଜନେସ୍ ଲୋକ ଖୋଲୁଚନ୍ତି।
ହଁ କରୁଚନି ହଁ
ଯଦି ସେ ଭଳିଆ ଭାବୁଚି କିନ୍ ମାନେ ମୁଁ କହୁନି ଯେ ସେମିତି ମାନେ ମା ମାଗଣାରେ ଖୋଲିମି ବୋଲି ଯଦି ଖୋଲିମି ଗୋଟେ ଭଲସେ ଖୋଲିବୁ ପଇସା ଲଗେଇକି ଖୋଲିବୁ, ଇନକମ୍ ହଉଥୁବ, ଆଉ ମାନେ କିଛି ମାନେ ଯୋଉ ପ୍ରୋବ୍ଲେମ୍ ବି ନଥିବ, ତୋ ଲୋନ୍ ଫୋନ କିଛି ନଥିବ ସଇଲା। ଆରାମସେ ତୋର ଯେତିକି ଟଙ୍କା ଆସିବ ତୋର ଘରେ ଖାଇ ତୁ ୟୁ ବୁଲିବୁକି ଯାହା କରିବୁ ସଇଲା। ଯୋଉ ମାନେ ଲୋନ୍ କର ଜଣ୍ଡିସ ଏ ଭାଇ ଗୋଉ ଯେତିକି ଟଙ୍କାରେ ଇନ୍ କମ ହଉଥୁବ ତାଙ୍କ ଲୋନ୍ ବାଲା ଆସିକି ନେଇଯାଉଥୁବ।
ସେଇତ ଅଧାରୁୁ ଅଧିକ ତ ଲୋନ୍ ରେ ପଳଉଚି। ମାନେ ଯୋଉମାନେ ଲୋନ୍ କରିଚନ୍ତି, ହୁଁ ପଇସା ଟା ଯେମିତି ଉଁ, ମାନେ ଦିଆ ହଉଚି ଯୋଉ ଖର୍ଚ୍ଚ ଟା ହଉଚି ସେମିତି ଯଦି ଆସୁଥୁବ ତାହେଲେ ହିଁ ତ ଖର୍ଚ୍ଚ ହେଇପାରିବ ନା। ଯଦି ପଇସା ଟା ଆସୁନ ଥିବ ତାହାଲେ ଖର୍ଚ୍ଚ କେମତି ହବ, ଆଡଜେଷ୍ଟ କରିବାକୁ ପଡିବ ସେଇ ଆଡ଼ଜେଷ୍ଟ ଟା ନ କରିବା ପାଇଁ ହିଁ ଲୋକ ଖଟୁଚନ୍ତି କାମ କରୁଚନ୍ତି। କେତେ ପ୍ରକାର
କିନ୍ତୁ ଏବେ ଏବେ ଯୋଉମାନେ ବୋହୁତ ଭଲ।
ହଁ କିନ୍ତୁ ଯୋଉମାନେ ଯୋଉ କଣ କହିଲୁ ଆଗୁ ତୁରା ମାଇଣ୍ଡସ୍ ସେଟ ମାନେ ପୁରା ଷ୍ଟ୍ରଙ୍ଗ ନଥିବ କି ଗୋଟେ ଉଁ, ମାନେ ପ୍ରପର୍ ନଥିବ କି ଏତିକି ଟଙ୍କାରେ ମୁଁ ଗୋଟେ ବଡ ବିଜନେସ୍ ଟେ କରିପାରିବି ସେମାନେ କିନ୍ତୁ ଆକ୍ଚୁଲ ର ଆଗେ ଯଦି ଏ-ଯୋଉ ଜବ୍ କରିକି ବର୍ଷେ ଦି ବର୍ଷ ପଇସା କିଛି ରଖିକି ତାହେଲେ ବି କରନ୍ତୁ ତାଙ୍କୁ ଗୋଟେ ବ୍ୟାକଅପ୍ ସ ଟ ବି ମିଳିଯିବ, ସେମିତି କରିବାଟା ବି ବେଟର୍। ଯୋଉମାନେ ଥର ଗୋଟେ କିଏ ମାନେ ଭାବନ୍ତି କି ଏ ନା ମୁଁ କୋଉଠୁ ଏତେ ଟଙ୍କା ଆଣିବି ଏତେ ବଡ ବିଜନେସଟେ କେମିତି ଷ୍ଟାର୍ଟ କରିବି ସେଇ ଟାଇପ ରେ। ମାନେ ସେଇ ଟାଇମ ରେ ଏମିତି। କରିବାଟା ବି ଭଲ।
ଛେ ଦି ବର୍ଷ ତିନି ବର୍ଷ ଲାଗୁ କିନ୍ତୁ ଏକା ସାଙ୍ଗରେ ହଉ ଯଦି ଭଲ ସେ
ହଁ ତ ଦି ବର୍ଷ ତିନି ବର୍ଷ କଣ ଖଟିବୁ। ତାପରେ ତ ଏକାସଇତ ହେଇଯିବ ତାପରେ ଆଉ ତ କିଛି କଷ୍ଟ ନଥିବେ ତାପରେ ତୁ ବସିବୁ। ତତେ ଆଉ ଖଟିବାକୁ ପଡିବ କି? ମାନେ କେମିତି କଣ କୋଉଠି କଣ ଲାଗିବ ମାନେ କେମତି? କଣ ହେଇପାରିବ କିଏ ଅଧିକ ଇନକମ ହେଇପାରିବ କୋଉଠି ଅଧିକ ମାଲ ଆସିପାରିବ କୋଉଠି କମରେ ମାନେ ଆଣିକି ବେଶୀରେ ବିକି ହବ ଇଆ ହେଲା କଥା। ହଁ ମୁଁ ଭାବୁଛି ଆଉ ପୁଣି ଥରେ ଭା ଭାବି ବି ପୁଣି ତ କାଲି କାଥା ହବା।
ହ ହ ହଉ ର ଖ ଏଁ ହଁ ହଁ।